ହାଲୋ।
କଣ କରୁଚ?
ଗଛେଇଟି କୁ ଲଗେଇଚି।
ହୁଁ
ଖାଇସାରିଲଣି ନା ଖାଇନ?
ନାହିଁ ଖାଇବି ମେଗ ପୁରା ଅନ୍ଧାର କରିକି ଆସିଲାଣି।
ମରତ କାଲିଠୁ ଛାଡୁନି ତମର ଏଇନେ ଆସୁଚି। ରୋ କାଲିଠୁ
ଲାଇନ୍ ଖାଲି କଟି ଯାଉଚି ପା ମୋ ରୁମୁ ର ଏସି ଟାକୁ ଲଗେକି ରଖିଚି ମୁଁ କହିଲି ଯାହା ରୁମ ଟେ ଥଣ୍ଡା ରହିଯାଉ ହେଲେ। ଲାଇନ୍ କଟିଲେ କଟୁଥାଉ।
ହଁ ଲାଇନ୍ କଟିଲେ ବି ଥଣ୍ଡା ରହିବ ଲଗେଇଦେଲେ ହବ ଆମର ରାତିରେ ଆଉ ରାତି ସାରା ଲାଗିଥିଲା କ ଥାଉ ବନ୍ଦ୍ କରିଦେବି ସକାଳୁ ଶୀ ତ ଲାଗିଲା ପୁରା ଚାଟା ସାଢେ ତିନିଟା ଅଛି ଶୀତ ଲାଗିଲା ପୁଣି ଥଣ୍ଡା ବର୍ଷ ତାକୁ ଥଣ୍ଡା ପାଗ ଟିକେ ଶୀତ ଶୀତ ଲାଗିଲା ଯେ ବନ୍ଦ କରିଦେଇଥିଲୁ। ଆଜି ଆଉ ଲଗେଇବାକୁ ପଡିବନି ଆଜି ବି ଶୀତ ହଉଚି।
ବର୍ଷା ପାଗ ହେଲେ ତ ଆପେ ଥଣ୍ଡା ଲାଗିବ ଆଉ।
ହଁ ପା ବର୍ଷା ପାଗକୁ ଆଉ ଲଗେଇନୁ କିଛି। ଫ୍ୟାନ୍ ବି ଲଗେଇ ନଥ୍ଲି ଆଜି।
ହୁଁ।
ମୁଁ ଖାଲି କେମିତି ଗାଧେଇବି ମାନେ ଖରାଦିନେ ଏମିତି ଖରାଦିନ ହେଲେ ବି ପାଣ୍ଡା ଟିକେ ଥଣ୍ଡା ରହିବା କଥା ଏ ବୌଧ ରେ ପାଣି ପୁରା ତତ୍ଲା ମହାନଦୀ ପାଣି କୁ!
ହୁଁ।
ପୁଣି ଟାଙ୍କି ପାଣି ହେଲେ ବି ସେ ତାତିିି କି ହେଇଟି ଉଷୁମ୍ ରହୁଛି ଗାଧିଲା କୁ ଭଲ ଲାଗୁନି।
ଏ ଖରା ଦିନେ କଣ ତତଲା ପାଣିି ଦେବାକୁ ଇ୍ଛା ହବ କି ସିତ୍
ହ ବା ଶୀତ ଦିନେ ଆଉ ଶୀତ ଦିନେ ଆଥିଲୁ ଶୀତ ଦିନେ ପାଣି ପୁରା ବରଫ। ଓଲଟା ସବୁ ଶୀତ ଦିନେ ପାଣି ବରଫ ଗାଧେଇ ପାରିବନି। ହଁ ବୌଦ୍ ବୌଦ୍ ରେ ଗରମ ହଉଛି ଶୀତ ନାଇଁ।
ନାଇଁ ଶୀତ ଦିନେ।
ଶୀତ ଦିନେ ବି ଗରମ ମାନେ ଶୀତ ଦିନେ ବି ମୁଁ ଯେତେଥର ଆସିଛି ସବୁଥର ଏସି ଲଗେଇକି ଶୋଉ ରାତିରେ ଗରମ ହବ। ଯେତେ ହେଲେ ବି ଗରମ ଖରା ଗରମ ଯେମିତି ଶୀତ ଶୀତ ବି ଆଉ ଏତେ ହଉନି। ଶୀତ ଦିନେ ବି ସମସ୍ତଙ୍କ ଘରେ ଏସି ଲଗେଇ ଦଉସନ୍ତି।
ଭଲ, ଆଉ ଘରେ କଲ କରିଥିଲେ?
ହୁଁ କାଲି କରିଥିଲେ ମାମା। ଆମ ଗାଁ ରେ ସେପଟେ ଗୋଟେ ଆକ୍ସିଡେଣ୍ଟ ହେଇଛି ଯେ କାଲି କହୁଥିଲେ।
କୋଉଠି?
ସେ ନୂଆ ଗାଁ ଗଲାବେଳେ ବାଟରେ। ମାନେ ସେ ମା ପ ଆମ ଗାଁର ସେ ମା ପ ମା ପୁଅ ଯାଇଥିଲେ ତାଙ୍କ ଗାଁକୁ କୁଆଡେ ଯାଇଥିଲେ ମହିପୁର ନା କଣ?
ହୁଁ
ଆସିଲା ବଳକୁ ସେ ସୋରଡା ଗୋଟେ ଗାଁ ଟେ ଏଇଠି ରାସ୍ତାରେ
ହୁଁ
ଏଇପଟୁ ମାନେ ସେମାନେ ମହିପୁର ପଟୁ ଆସୁଛନ୍ତି ମା ପୁଅ। ଆଉ ଏମାନେ ଏଇଠୁ ଆ ଏପଟୁ ଗୋଟେ ଆଗରେ ସ୍କୁଟି ଯାଉଛି ତା ପଛରେ ଟ୍ରକ ଟେ ଯାଉଛି।
ହୁଁ
ସରି ବାଇକ୍ ଟେ ଯାଉଛି ଆଉ ସ୍କୁ ଟ୍ରକ୍ ଟେ ଯାଉଛି, ବାଇକ୍ ବାଲା ଆଉ ସେମାନେ ଯଉଥିଲେ ସ୍କୁଟି ରେ ଏମାନେ ଟିକେ ମାଡ ହେଇଯାଇଛନ୍ତି, ମାଡ ହେଇଛନ୍ତି ସ୍କୁଟିରୁୁ ସେ ତା ମା ଟା ପଡିଯାଇଛି ତଳକୁ ଓଲଟି ପଡିଚ ଯେ ପଛର ଯୋଉ ଟ୍ରକ୍ ଆସୁଛି ସେଇଟା ଚଢେଇ ଦେଇଛି। ମାନେ ସଡନ ଯୋଉ ହେଇଛି ସେ ଆଉ ବ୍ରେକ୍ ମାରି ପାରନି।
ଏହେ ସଡନ ବ୍ରେକ୍ ବି ମାରି ହବନି ନା
ଯୋଉ ସଡ଼ନ ଯୋଉ ବ୍ରେକ ଟା ମାରି ଦେଇଛି ପୁରା ବେଷର ହେଇଯାଇଛି ସେଇ ଲେଡ଼ିଜ ଟା।
ଛେ ଛେ ଏବେ ଟି ବ୍ରିଜଠି ଯୋଉ ହେଇଥିଲା ଦେଖିଛଟି ଫଟୋରେ? ଜାଣଛ ଆମ ଗାଁ ପାଖରେ ବା ଅନା ସେ ଯାଉଥିଲା ମଦ ପିଇକି ଗାଡି ଚଲାଉଥିଲା ହେଲା କି
ଓ ସେ ପୁଅଟା ମଦ ପିଇକି ଗାଡି ଚଳଉଥିଲା।
ମାନେ ସବୁ କିନ୍ତୁ ଭିଡିଓ ଭାଇରାଲ ହେଲା କି ତା ଭଉଣୀ ଘରକୁ ଭାର ନେଇକି ଯାଇଥିଲା। ଦେଖିଲା ବେଳକୁ ତାର ଭଉଣୀ ହିଁ ନାହିଁ, ଦେଖିଲା ବେଳକୁ ତାର ଭଉଣୀ ହିଁ ନାହିଁ।
ମୋ ସାଙ୍ଗ
ସେ ମାନେ ରଜରେ ନୁହଁ ମାନେ କ ସେ ମଦ ପିଇକି ଗାଡି ନୁହଁ ପୁରା ମାନେ ତାର ସ୍ପିଡ ମାନେ ଯେତିକି ଲାଷ୍ଟ ସେତିକି ବାଇକ ରେ ସ୍ପିଡ କିନ୍ତୁ ଅଟୋ ବାଲାର କିଛି କିଛି ଭୁଲ ନାହିଁ ଅଟୋ ନୁହଁ ପୁରା କାନ୍ଥରେ କାନ୍ଥରେ ଆସୁଥିଲା, ଇଏ ନେଇକି ଅଟୋକୁ ଜୋରେ ପିଟିଛି ଏକାଥରେ ତା ମୁଣ୍ଡ କାଚ ଯୋଉ ଅଟୋ କାଚ ଭିତରେ ନୁହଁ ତା ମୁଣ୍ଡ ଟା ପଶି ଯାଇଛି।
କଟି ମାନେ କେତେ ଜୋର ମାଡ ହେଇଛି ପୁରା କଟି ଯାଇଛି ଆ ବେକଟା ଅଲଗା
ଦୂରରୁ ଗୋଟେ ଧକ୍କା ହବ କାଚ ଭିତରେ ମୁଣ୍ଡ ଟା ପଶିଯିବ ଦି ଫାଳ ହେଇିଯିବନି। ଅଟୋ କାଚ ହଉ କି କାର୍ ଫାର୍ କାଚ ହେଇରାକ ସରୁ ସରୁ କି ମୋଟା ମୋଟା କାଚ କି ନାଇଁ
ହଁ ବା ହେଇଟା
ତାହେଲେ ତମେ ଭାବିଲ ସେ କେତେ ଜୋରେ ମାଡ ହେଇଛି ଯେ, ମାନେ ତା ମୁଣ୍ଡ ତ ଯାହା ଅଲଗା ହେଇଯାଇଛି ମାନେ ମୁଣ୍ଡ ଟା ଛାଡ ମାନେ ସେ କେତେ ଜୋରେ ମାଡ ହେଇଛି ଅଟ କାଚ ବି ଭାଙ୍ଗି ଯାଇଛି।
କାଚ ମୁଣ୍ଡ ଅଲଗା ହେଇଛନ୍ତି ତା ତା ଅନୁସାରେ ହେଇଥିବ ନା ଆକ୍ସିଡେଣ୍ଟ ଟା
ବାବ୍ ରେ
ଏଇଟା ବି କାଲି ସେମନ୍ତି ମାନେ ସେ ପଛ ଗୋଟେ ଯୋଉ ବାଇକ୍ ଟା ଧକ୍କା ହେଇଗଲା ସାଙ୍ଗେ ସାଙ୍ଗେ ବାଇକ ପଶ୍ ସ୍କୁଟି ଧକ୍କା ହେଇଗଲା ଟ୍ରକ୍ ଟା ଟ୍ରକ୍ ଟା ପଛରେ ଯାଉଛି ନା ସେ ମାଇକିନା ନା ଯୋଉ ନ ଲେଡିସ୍ ଟା ଯୋଉ ନୋଉଟି ପଇଲା ଟ୍ରକ୍ ଟା ସେଇ ଟାଇମ୍ ରେ ଆସିଚି ଚାପି ଦେଇଛି ବେସର ହେଇଯାଇଛି ମାନେ ପୁରା ଏଇଠୁ ପୁରା କେତେ ଆଙ୍କେ ପୁରା ସେ ମରିଗଲା ତା ମା ଟା ମରିଗଲା ପୁଅଟାର ହାତ ଭାଙ୍ଗି ଯାଇଛି
ହେ ହାତ ଗୋଡ଼ଟା ଭାଙ୍ଗିଯିବ ଲୋକଟା ବଞ୍ଚିଥିବ ଭଲ କିନ୍ତୁ ଏମିତି ଯୋଉ ଜୀବନରୁ ମରିଗଲେ
ସାଙ୍ଗେ ସାଙ୍ଗେ ସେ ଲେଡିଜ ଟା ବଞ୍ଚିବ ନା କଣ ତାକୁ ପୁରା ଚାପିଦେଇଚି ସେ ପୁରା଼ ବେସର ହେଇଯାଇଛନ୍ତି। ତା ପେଟ ଫୁଟା ସବୁ ବାହାରି ପଡିଚଛି ଆଥିରେ କାଲି ସବୁ ଆଜି ସକାଳୁ ନ୍ୟୁଜରେ ଦେଇଥିଲା କାଲି ରାତିରେ ଦେଖିଥିଲି।
ହୁଁ ମୁଁ ଆଉ ନିୁଜ୍ ଗେରା ଦେଖିନି ନହେଲେ ମୁଁ ସବୁବେଳେ ଓଟିଭି ନିୟୁଜ ଘରିକା ଦେଖେ। ଏବେ ସୁନା ରେଟ ବି କମିଛି ନୁହଁ ନିୟୁଜରେ ଦେଖଉଥିଲା।
ଲକ୍ଷେ ଅଣଚାଶ୍ ନା ଛୟାଳିଶ ଥିଲା।
ନାଇଁ ବା ନାଇନ୍ ୱାନ୍ ସିକ୍ସ ଟା ଅଛି ନାଇନ୍ ୱାନ୍ ସିକ୍ସ ଟା ନୁହଁ ଅଛି ଲକ୍ଷେ ଏଁ ଅଠେଇଶ ନା ତିରିଶ ହଜାର
ହୁଁ ହୁଁ।
ଆଉ ଚବିଶ କ୍ୟାରେଟ ସୁନା ଗେରା କିଏ କିଣୁଛି କି? ହେରା ବିସ୍କୁଟ ସୁନା ଗୁରା ନା ଆଉ? ଏବେ ତ ସବୁ ନାଇନ୍ ୱାନ୍ ସିକ୍ସ।
ହଁ ଏଗୁରାଗୁରା ମ ଆମର କିଛି କିଣା ହେଇନି।
ହୁଁ।
ଆମର ଯେତେବେଳେ କିଣା ହବ ଯେତେବେଳେ ବାହାଘର ହବ ଏକାଥର ସବୁ କିଣା ହବ ଆଉ। ତାପରେ ସୁନାର ଗୋଟେ କଣ କି ଆଗୁଆ ଟିକେ କିଣିକି ରଖି ଦେଲେ ଭଲ ଆଗୁ
ସୁନ ରୂପା ସମସ୍ତେ ଆଗ ଆଗୁଆ କିଣିକି ରଖନ୍ତି ମୋର ଏଠି ବାହାଘର ପୂର୍ବରୁ କିଣା ହେଇଥିଲା ସବୁ। ବାହାଘର ଟାଇମି କି ଖାଲି ମୋର ବାହାଘର ପୂର୍ବରୁ ଖାଲି ପାଉଁଜି ଗୋଡ ମୁଦି ଆଉ ଯୋଆଇଁ ଚେନ ଆଉ ମୁଦିମାପ ସେତି କିଏ ଜାଣିଚି କି? ମୁଦି ଆଉ ବ୍ରେସ୍ଲେଟ୍ ସେତିକି କିିଣା ହେଲା ବାହାଘର ଟାଇମି ରେ। ନଲେ ମୋ ରାଣୀହାର କାନର ଡେଲି ୟୁଜ୍ କାନର ଡେଲି ୟୁଜ୍ ପାଉଜି ଏହେରା ସବୁ ଆଗୁଆ କିଣା ହେଇଥିଲା।
ଆମର କିଛି ବି କିଣା ହେଇନି ସଵୁ ଏକା ଥରେ ମାନେ ସେ କହିଲେ ଏକାଥରେ ଆମର ମାନେ କେହି ତ ଚାକିରି ବାକିରି କରିଆର ନାଇଁ ଆମର। ମାନେ କେହି କରିନାହାନ୍ତି କହିଆକୁ ଗଲେ ଖାଲି ନାନୀ ହେରିକା କରିଚନ୍ତି ସେମାନେ କେତେ ଦେବେ।
ଆ ଭଉଣୀ କେତ୍ କେତେ ଦଵ କଇଲ ଆମର ଇଏ ଏଠି ଚାକିରି କରସନ୍ତି ତା ବୋଲି ମୁଁ ମୋ ଭଉଣୀକୁ ଦେଇ ଦେଇ କେତେ ଦେବି କଣ ଗୋଟେ ତାକୁ ଯାହା ଗୋଲ୍ଡ ଦେଵି ଆଉ ଜ୍ଵାଇଁ ଯାହା ଟେ ଦେବି।
ସିଏ ଯାହା ବନ୍ଦେଇବେ ସିଏ ଯାହା ବନ୍ଦେଇବେ ଆଉ କଁ ହଁ ଆଉ ତାପରେ ଆମର ବିଲବାରି ତ ଅଛି ସେ କଇଲେ ବିଲ ଦିଟା ବିକିଦେଲେ ଯେତେ ଯାହା ପନ୍ଦର କି କୋଡିଏ ଲକ୍ଷ ଯାହା ହବ ସେଇଥିରେ ସବୁ କିଣା ହବ ଏକା ଥରେ କରାହବ। ମାନେ ଯୋଉଠି ଫିକ୍ସ ହେଲା ମନେକର କୋଠି ବାହାଘ ଟା ଫିକ୍ସ୍ ହେଲା। ସବୁ ବିଲାଫିଲ ବିକା ହବ କାଠ କାମ ତିଆରି ହବ ପଟାହେରିକା ସବୁ କଟା ହେରିକା ସବୁ କାଟିକି ରଖିଦେଇଛନ୍ତି।
ପଟା ଟା ମେନ୍ ସତ ଆଗୁଆ କାଟିକି ରଖିଆ କଥା ଆମର ଜାଣିଚ ବାହାଘର ସଡ଼ନ ହବାକୁ ପଟା ଫଟା କାଟିକି ଯୋଉ କରା ହେଲାନି ଏଠି ମୋ କାଠ ହେକା ଟିକେ ଟିକେ ସବୁ ଫାଟିଲାଣି ଧୀରେ ଧୀରେ।
ଆମର ଦି ବର୍ଷ ହେଲା କାଟିକି ଥୁଆ ହେଇଚି। ଆହୁ ଆହୁରି ଆହୁରି ତିନି ଚାରି ବର୍ଷ କହିବାକୁ ଗଲେ ରହିବ ସେଇଟା ଆଉ। ରହିଲାଠୁ ଆହୁରି ହୁଁ ବାହାଘର ହେଲେ ସେ କଇଲେ ଯୋଉ ବିଲବିକା ହବ ସେଇ ପଇସାରେ ଯାହା ଦଶ ଲକ୍ଷ କି ବାର ଲକ୍ଷ ତ ହେତଳୁକୁ ତ ସୁନା ରେଟ ହେଇଯାଇଥିବ ଆହୁରି ବୋଧେ ଯାହା ଲାଗୁଛି, ମାନେ ବାହାଘର
ଖସୁଛି ଲକ୍ଷେ ଅଠେଇଶ ତିରିଶିକି ଫୁଣି ଯାଉଛି ଲକ୍ଷେ ଷାଠିଏ ସତୁରି କି।
ହେ ଆମର ହେଲା କହୁଥିଲେ ଏବେ କିଣଦେ ବୋଲ ଯେ ମୁଁ କଇଲି ନାଇଁ ଏବେ କିଣନିି।
ତାପରେ ନୂଆ ଡିଆଁ ଡିଜାଇନ ବର୍ଷକୁ ବର୍ଷ ସବୁ ଡିଜାଇନ ବାହାରୁଛି ଖାସ କରି ପାଉଁଜି ମୁ ଦି ଗୋଡ ମୁଦି ହେକା ହାର ଫାର ତ ସବୁବେଳେ ସେଇ ସେଇ ଡିଜାଇନ ଚାଲୁଛି। କାନର ଫାନର ନୂଆ ନୂଆ ବାହାରୁଛି, ଏବେଟେ ମଝିରେ ଗୋଟେ ଚନ୍ଦ୍ରଝରା ବାହାରିଥିଲା।
ମୁଁ ହେରା ମୁ ହେରା ନା କିଛି ଜାଣିନି କାନର ଖାଲି ରାଣୀହାର୍ଟା ଜାଣିଛି ଏତିକି ଆଉ ଚ ପା ଫୁଲ ନା କଁ କି ଫୁଲ? ହାର ଯୋଉ ହାର ଗୋଟେ କହୁନାହାନ୍ତି ଚମ୍ପା ହାର। ହଁ।
ଏରା ଗୁଡା ଯୋଉ ଯାଇକି ଘଣ୍ଟିକାରେ ଲଗୋଉନାହାନ୍ତି, ହେରା ଯାଇ ଘଣ୍ଟିକାରେ ଯୋଉ ବେକରେ ଯାଇକି ହେଉରାକୁ ଚିକ୍ ନେକ୍ଲେସ କହୁଛନ୍ତି, ତାହାର ମଝିରେ ଯୋଉ ମିଡିଲରେ ଯୋଉ ହାରଟା ରହୁଛି
ହଁ।
ପାଉଚିସଟା ପାହାର ତାର ଯୋଉଟା ଓଳିକି ରଉଚି ଛତି ପର୍ଯ୍ୟନ୍ତ ଏ ରାଣୀହାର ଆଉ।
ନ୍ୟର ଆମର କହିଲେ ମୁଁ କହିଲି ନାଇଁ ହେତଳୁକୁ ନୂଆ ଡିଜାଇନ ଆସିଥିବ ହେତଳେ ଯାହା ପଡିବ ଭରି ତିନି ଲକ୍ଷ ପଡୁ କି ଚାର ଲଖେ ପଡୁ ଯିମିତି ହେଲେ ବି କିଣା ହବ।
ହୁଁ ଜ ଝିଅ ବାହାଘର ହେଲେ ଯୋଉଠୁ ସୋଉଠୁ ହେଇକି ହେ କରି ହେଇଯିବ, ଦେଖ ଆଗୁଆ ଯେ ତେ ଭାବିବ କରିପାରିବନି।
ଆମର କଲେନିପା ନାହିଁ କଲେ କଇଲେ ଥାଉ ଏକାଥରେ କରିବା ଆଥରକୁ ଯାହା ହବ ଆଉ। ଏକା ଥ୍ରେ କରିବେ ବୋଲି ରଖିଛନ୍ତି କରିବେ ମୁ ମୁଁ ପୁଣି ଆମର କଇଦେଇଚି ମୋ ଇଚ୍ଛାରେ ସବୁ ହବ, ମାନେ ମୁଁ ଯାହା ବାଛିବି ସେୟା। ତମ ଇଚ୍ଛାରେ ମୁଁ ନେବିନି।
ତ ଖାଲି ବରଟାକୁ ତମେ ବାଛିବ ଆଉ ସବୁ ମୁ
ନାଇଁ ନାଇଁ ବର ଟା ବି ମୁଁ ବାଛିବି ଆଜିିକାଲି ଆଉ ଆରେଞ୍ଜ ମ୍ୟାରେଜ
ଆଜିିକାଲି ଆଉ-ଉ ଯୁଗ ଅଛି ଆରେଞ୍ଜ ମାରେଜ ଆରେଞ୍ଜ ମ୍ୟାରେଜ ଯାହା କରିଥିବୁ ପୁଅ ଟାକୁ ଚିହ୍ନି ନ ଥିବୁ କି ଜାଣି ନ ଥିବୁ ସେ ଆଗୁଆ କାହାକୁ ଭଲ ପାଇକି ରଖି ଥିବ ହେଆଡେ।
ଆ ସେଇଟା କଁ ଘର ଲୋକ ଦେଖୁଛନ୍ତି ଘର ଲୋକ ବା କହୁଛନ୍ତି ଲ
ଯେତେବେଳେ ପରେ ଯେତ୍ ତେଳେ ଗୋଟେ ଝିଅର ତ ଅତ୍ୟାଚାର ହବନି ହେତେଳେ କେହି ପିଠିରେ ପଡିବେନି କୋଉ ବାପା ମାଆ ବି ନୁହଁ
ହଁ ବା ସେ କହିଲେ ମାନେ ଆମ ଘରେ କହିବା କଥା ଯେ ଲଭ୍ ମ୍ୟାରେଜ କରିବାଟା ଏବେ ଭୁଲ ମୁଁ କହିଲି ନାଇଁ ଏବେ ଆରେଞ୍ଜ ମ୍ୟାରେଜ କରିକି ଯୋଉ ମାନେ ସବୁ ମରି ଯାଉଛନ୍ତି।
ଯୋଉ ଯୌତୁକ ନିର୍ଯାତନା ଦେଇକି ହେଇଟାଉ ଠିକ।
ଯୌତୁକ ନିର୍ଯାତନା କଥା ଛାଡିଦିଅ ଏବେ ଯୋଉ ରିସେଣ୍ଟଲି ଏବେ ହଉଛି ଯୋଉ ଅନଲାଇନ ରେ ତ ପ୍ରାୟ ଆସୁଛି ରିଲ୍ସ ରେ। ଆଜି ତାକୁ ଗୋଟେ ଏଇ ପାହାଡରୁ ନେଇକି ଠେଲି ଦଉଛି, ତାକୁ କାଟିକି ଫ୍ରିଜ ରେ ରଖି ଦଉଛି, ସେଟା ଆରେଞ୍ଜ ମ୍ୟାରେଜ ପୁଡି ମାନେ ତା ପାଖରେ କେତେ ପଇସା ମାନେ ସେ ଷାଠିଏ କୋ
ତେ ପଇସା ଥାଉକି ମାନେ ସତର କୋଟିର ଗୋଟେ ପ୍ୟାଲେସ୍ କେବଳ ବୁକ୍ ହେ ଥିଲା ବାହାଘର ପାଇଁ, ଦିଟା ଜେଟ୍ ବିମାନ ତଥାପି ସେ ଝିଅର ଇଚ୍ଛା ନଥିଲା। ମାନେ ସାମାନ୍ୟ ସେ ଗୋଟେ ଡ୍ରାଏ ଫ୍ରୁଟ୍ ବିଜନେସ ବାଲାକୁ ବାହା ହେବାକୁ ଚାହୁଁଥିଲା ପଛେକେ କୋଟିପତିକି ଚାହୁଁନଥିଲା। ମାନେ ତା ମନ ତ ସେଇଠି ଅଛି ତାକୁ ତ ହେଥିପାଇଁ ମାରିଲା, ଇଏ ଗୋଟେ ବେକାରୀ ସପର ଓନର ଏ ଝିଅଟା ହଉଚି ଗୋଟ ବେକାରୀ ସପର ଓନର।
ତାପରେ ଝିଅ ମାନ ଆଜି କାଲିକା କଥା କଣ କି ଝିଅ ମାନଙ୍କ ମନ ଯୋଉଠି। ତାଙ୍କ ଇଛା ଯାହା ମୁଁ ହେମିତି ମୁଁ ଏମିତି କହନି ମୁଁ କହିଲି ମୋ ଇଛା ହବ ଯୋଉଠି ମୁଁ ହେଇଠି ବାହାହେବି ତମେ ମତେ କିଛି କହିବନି।
ହୁଁ କାମ ଇଚ୍ଛା ହବ ଆମେ ଆଗ ଯୋଉଠି ଠିକ୍ କରିବ ସେଠୀ କଥା ବାର୍ତ୍ତା ହେବୁ କେତେ ଆମକୁ ଯଦି ଭଲ ଲାଗିଲା ହଁ କରିବୁ ନଚେତ ନାହିଁ କରିବୁ।
ହୁଁ ଆରେଞ୍ଜ ମ୍ୟାରେଜ ର ଟୋଟାଲି ପ୍ରଶ୍ନ ହିଁ ଉଠୁନି ମୋର ମୁଁ କହିଲି ମୁଁ କହିଲି ବାହା ହେବିନି ପଛେ ଆରେଞ୍ଜ ମ୍ୟାରେଜ କରିବିନି ତାକୁ ଜାଣିିନଥିଵି କିଛି ନାଇଁ।
ତାପରେ ଗୋଟେ ଅଜଣା ଅଛିିନ୍ କେନ୍ତି ବାହାହବ କହିଲ ମୁଁ ଏଇ ଟିକେ ବାହା ହେଇଚି ସତ ସେ ଆର୍ମି ଅଛନ୍ତି। ମୋ ବାହାଘର ପାଞ୍ଚ ବର୍ଷ ଆଗରୁ କଥା ହେଇଛି। ମାନେ ମତେ ପ୍ଲସ୍ ଟୁ ଫାର୍ଷ୍ଟ ୟର ହଁ ଫାର୍ଷ୍ଟ ୟର ରୁ ମୁ ତାକୁ ଜାଣିଚି। ହଁ ତାକୁ ଭଲସେ ଜାଣି ଚିହ୍ନିଚି ତା ସାଥିରେ ମିଶିଚି ତାପରେ ତାକୁ ଜାଣିଚି ତା ସହିତରେ କଥା ବି ହେଇଚି। ତ ମୁଁ ତାକୁ ଚିହ୍ନିଚି ପାଞ୍ଚ ବର୍ଷ ହେଲା କିଛି ଲାଗିଲାନି। ତାପରେ ଆରେଞ୍ଜ ମ୍ୟାରେଜ ତାପରେ ଆମ ଘରେ କହିଲେ ସେଇଟିକୁ ବାହାଘର କରିବା ବୋଲି ମୁ କଥା ହେଲି ନହଲେ ତ ଏମିତିରେ ବି କଥା ହେଇନଥାନ୍ତି କଥା ହେଲେ ତାପରେ ଏଇଠୁ ପାଞ୍ଚ ବର୍ଷ ପରେ ବାହାଘର ହେଲା।
ମୁଁ କହିଲି ଉଁ ତାହେଲେ ତମର ଏଟା ଆରେଞ୍ଜ ୱିଥ ଲଭ ନା ଦିଟା?
ହଁ ଆରେଞ୍ଜ ମାନେ ଆଗ କଥା ହେଇଚି କିନ୍ତୁ ଆଉ।
ହଁ ମୋ ଲଭ ଉଇଥି ଆରେଞ୍ଜ ଆଉ କଣ।
ହଁ କଥା ହେଉଚି ଆମ ଘରେ କିନ୍ତୁ କୁଆଡେ ବୁଲା ବୁଲି କରିବାକୁ ଛାଡନ୍ତିନି କି ସେ କୁହନ୍ତି ବୁଲା ବୁଲି କରେ।
ହଁ ଏଇଥିରେ କିଛି ନାହିଁ ଆରେଞ୍ଜ୍ ମେରେଞ୍ଜ ବାହା ହେଇଚ ଭଲ କଥା ତା କଥା ଜାଣିଚ ତାକୁ। ଘରେ ମୁଁ ମନା କରିଚି ମୁଁ କହିଲି କରିବି ଯଦି ଲଭ ମ୍ୟାରେଜ କରିବି ନହେଲେ କରିବିନି।
ହଁ ଭଲ।
ମୁଁ କହିଦେଇଚି। ଆମ ଘରେ ନାହିଁ କଲେ ମୁଁ କହିଲି ତମେ କିଏମ କହିବାକୁ ମୋ ବାପା ବାହାଘର ପରେ କଣ ତମେ ବାପା ମା ମୋର ନେ ନିଜର ହେଇକି ରହିବ କି।
ହୁଁ। ବାହାଘର ପରେ ଗୋଟେ ସ୍ଵାମୀ ହିଁ ସବୁ କିଛି ତେଣୁ କରି ଏଇଟା ତାପରେ ବି ଏଇଟା ତା ଏଇଟା ଶାଶୁ ଘରେ ରହିବୁ କି ବାପ ଘରେ ରହିବୁ କି କୋଉଠି ରହିବୁ ହେଇଟା ସ୍ୱାମୀ ଉପରେ ଡିପେଣ୍ଡେ କରେ ତ ସ୍ୱାମୀ ସ୍ୱାମୀ ଧରିକି ଜୀବନ ସାରା ରହିବୁ କି ବାପା ମା ଙ୍କୁ?
ମଁ ଏତେ ବାପା ମାଙ୍କ କଥା ମୁଁ କହିଲି ବା
ପୁଣି ଏଇଟା ଦିନେ କି ଛଅମାସେ ବର୍ଷର କଥା ନୁହଁ ଏଇଟା ସାରା ଜୀବନର କଥା ପୁଣି।
ତାପରେ ବାପା ମା ଯୋଉଠି ଠିକି କରିବେ ସେଇଟା ବି ସେ କଣ ଭଲ ଖରାପେ ଦେଖିବେ କି ଭଲ ଦେଖିବେ। ଯଦି ଭ ଏବେ ଯଦି ଏଇଟା ଭଲ ହେଇଥିବ ଯଦି ଭବିଷ୍ୟତରେ ସେଇଟା ଖରାପ କରିବ। ତୋ ଭାଗ୍ୟ ତ ଆଉ।
ହେଇଟା ଭାଗ୍ୟ ଉପରେ ନିର୍ଭର କରେ ଏକାଥରେ ଛାଡିଦେବେ କିନ୍ତୁ ନିଜ ଭାଗ୍ୟ ଉପରେ
ଯଦି ନିଜ ଯଦି ନିଜେ ଭଲ ପାଇକି ବାହା ହେଇଥିବେ ଯଦି ଏନ୍ତି ହବ କହିବେ ତୁ ତ ତୁ ତ ଯେମିତି କରିଚୁ ସେମିତି ପାଇବୁ ମୁଁ ହେଇଥି ପାଇଁ କହୁଚି ବାହା ହେବିନି ସଇଲା।
ହଁ ବାହା ହବନି କଁ ପାଇଁ?
ବାହା ହେବେ କିନ୍ତୁ ଲଭ୍ ମ୍ୟାରେଜ କରିଵି ଆ
ହୁଁ ଘରେ କହିକି ସେଠି ମ୍ୟାରେଜ କଲେ ବି ଚଳିବ କିଛି ସବୁଠୁ ଭଲ ମାନେ ଯୋଉଠି ଭଲ ପାଇବ ସେଠି ଘରେ କହବ ନିଜ ଜାତି ଦେଖିକି ଭଲ ପାଇବ ଘରେ
ହଁ ଜାତି ଜାତିଟା ହଉଚି ତ ଆଗ ଏବେ ଆଉ।
ଜାତି ଆଡେ ଚୁଲିକି ଯାଉ ଆଜିକାଲି ଜାତି କିଏ ଅନଉଁ ନାହାନ୍ତି।
ଆରେ ଆମେ ସିନା କହୁଚି ସେ ଆଏ ଅନଉ ନାହାନ୍ତି କିନ୍ତୁ ଗାଁରେ ମ ଗାଁରେ ତ ସବୁଠି ଜାତି ଅଛି କୋଉଠି ନାହିଁ କହିଲ?
ଗାଁ ରେ ଖାଇଯିବେ ଏକାଥରେ ହଁ ହଉ ରଖିଦଉଚି? ହୁଁ।